ହ୍ୟାଲୋ।
ହଁ ମୋ ଭୟସ ଶୁଣା ଯାଉଛି?
ହଁ ହଁ ଶୁଣ ଯାଉଛି ଶୁଣ ଯାଉଛି ପୁଅ।
ହୁଁ କଣ କରୁଥିଲ।
କିଛି ନାହିଁ ଏଇଟି ସୋଇଥି
ହ।
ତମେ
ମୁଁ ବି ଶୋଇଛି, ମୁଁ ବି ଶୋଇଛି।
ଆଚ୍ଛା
ସମସ୍ତେ ପ ଟିକ ବର୍ଷା ହଉଛି
ନା ବର୍ଷେ ସକାଳେ ହେଇଥିଲା ଏବେ ତ ଆଉ ହେଇନି
ଆମର ତ ପୁରା ଚାରି ପାଞ୍ଚ ଦିନି ହେଲା ପୁରା ଲଗାତାର ବର୍ଷା ହଉଛି। ମାନେ ଗୋଟେ ସେକେଣ୍ଡ ପାଇଁ ମାନେ କମୁନି ମାନେ କମୁନି ମାନେ ଝିପ୍ ଝିପ୍ ଝିପ୍ ଝିପ୍ ହଉଛି କିନ୍ତୁ ବିଲକୁଲ ସେମିତି ପୁରା କମୁନି।
ପୁରା କମୁନି, ନା ଆମର ଏପଟେ ଏବେ ପୁରା କମି ଯାଇଛି ଟିକେ ମୁଁଡେ ଯାଇକି ବିଲରେ କଙ୍କଡା ଦେଖିକି ଆାଇଲି।
ହ ତମେ କଙ୍କଡା ବିି ଖାଅ।
ହଁ କଙ୍କଡା ଖାଏ, କିନ୍ତୁ ପୁରା ମୋତେ କେତେ ବର୍ଷ ହେଲାଣି ମୁଁ ଖାଇନି। ଛୋଟବେଳେ ଯାହା ଖାଇଥିଲି। ହଁ ଖଲି ଦେ ଦେଖିକି ଆସିଲି ଏବେ ଆଉ ବିଲରେ ଛୋଟ ଛୋଟ କଙ୍କଡା ଘର ହଉଛନ୍ତିଁ ବୁଲିିବାଲିକି ଟିକେ ଆଇଲି ପାଣି ଭିତରେ ପଶିକି ହବ।
ହଁ ପ୍ରବଳ ବର୍ଷା ମାନେ ପାଗ ପୁରରା ମାନ୍ଦା ମାନ୍ଦା।
ହଁ ତାପରେ ଏମିତିରେ ବି ନେଟୱାର୍କ ଇସୁ ହଉଛି। ତ କଥା ହବାକୁ ବି ପ୍ରୋବ୍ଲେମ ହଉଛି।
ସେଇ ତ ଛୁଆ ମାନଙ୍କର ତ ତିରିଶ ଟା ମାନେ ପୁରା ସରି ହିଁ ଗଲାଣି।
ହଁ ତମର ସରିନି
ନା ମୋର ଏଗାରଟା ନା ବାରଟା ହେଇଛି।
ଆରେ ଭାଇ ପୁରା ପଛରେ ଅଛ ତମେ।
ତମର କେତେଟା କୋଡିଏଟା ପାଖାପାଖି ଗଲାଣି ନା
ମୋ ସହିତ କଥା ହେଇପାରିବ କିଛି ନାହିଁ।
ତମର କୋଡେଇଟା ପାଖା ପାଖି ଗଲାଣି?
କଣ କହିଲ?
ମୁଁ କହିଲି ତମର କୋଡିଏଟା ପାଖାପାଖି କଲ୍ ଗଲାଣି?
ମୋର ସରିଗଲାଣି। ହଁ
ଓହୋ
କାଲି ହିଁ ସରିଲା ମୋର ଏବେ ମତେ ତ ମୋ ସହିତ କଥା ହେଇପାରିବ କିଛି ନାହିଁ।
ଉଁ ହୁଁ ଆଜି ଯାଏଁ ତ ମାନେ ଅଛି ଟାସ୍ କେତେବେଳେ ବି କାଟି ଦେଇ ପାରନ୍ତି।
ହଁ ତ ତମେ ଆଜି କରିଦିଅ ବହୁତ ସାରା ମତେ ଏବେ କରିପାରିବ ମାନେ ଲଗା ତାର କରିଦବ ମୋର ସଦ୍ଦ ସାରିଦବ
ହୁଁଉଁ ଆଉ ଖିଆପିଆ ସିରିଲାଣି?
ହଁ ମୁଁ ସକାଳେ ଖାଇଥିଲି ରୁଟି କ୍ଷୀର ଆଉ ସନ୍ତୁଳା ଆଉ ଏବେ ତ ହବୁ ହଉଚି ତମେ କଣ ହଷ୍ଟେଲରେ ନା ବାହାରେ ରହୁଚ।
ନାଇଁ ମୁଁ ଘରେ ଅଛି ଏବେ ପ୍ଲସ୍ ଥ୍ରୀ ସରିଲା ନାଁ ଏବେ ଘରେ ହିଁ ଅଛି।
ଆଚ୍ଛା ହଉଆଉ ଆଉ ଏବେ କଣ ପ୍ଲାନ୍ ଅଛି ପିଜି ଫିଜି କରିବା ଆପ୍ଲାଏ କରୁଛ ନା କଣ?
ହଁ ପିଜି ତ ସିପିଟ ଦେଇଛି ଆପ୍ଲାଏ କରିନି ମାନେ କାଉନସିଲିଂ ପାଇଁ ପକେଇନି
ନାଁ ନାଁ ମାନେ କାଉଁସିଲିଂ ପାଇଁ ଆରମ୍ଭ ହେଗଲାଣି ଡେଟ ଷ୍ଟାର୍ଟ ହେଇଗଲାଣି
ହଁ ହେଇଗଲାଣି।
ଆଛା ହଉ ଜଲଦି ପକେଇଦିଅ। କୋଉଥି କଁ କୋଉଥିରେ ପିଜି କରିବ
ଉଁ କେମେଷ୍ଟ୍ରି ରେ
ଆଚ୍ଛା ତା ପଲସ୍ ଥ୍ରୀ ବି କେମିଷ୍ଟ୍ରି ଅନର୍ସ। ଥିଲା।
ହଁ ପ୍ଲସ ଥ୍ରୀ କେମେଷ୍ଟ୍ରି ରେ
କୋଉ କଲେଜ
ଶୈଳଵାଳା
ଆଛା
ତମର ଏବେ ତମେ ମୋଠୁ ଦି ବର୍ଷ ବଡ ବୋଧେ। ରାକ୍ଷୀର ସାଙ୍ଗ ମାନେ ରାକ୍ଷୀ ତ ଡ୍ରପ୍ ନେଇଥିଲା ନାଁ
ହଁ
ହୁଁ ତ ତମର ଏବେ ବୋଧେ ପିଜି ସରିବଣି
ମୁଁ ଆ ପ୍ଲସ୍ ଥ୍ରୀ କରିକି ଦି ବର୍ଷ ଜବ୍ କରିଥିଲି ଏବେ ଛାଡିଲି ତ ମୁଁ ପିଜି କରିନି
ଓହୋ କଣ ଜବ୍ କରିଥିଲ
ମୁଁ ସେଇ ସଫ୍ଟୱାର ଇଞ୍ଜିନିୟର ଥିଲି ଏଇ ଭୁବନେଶ୍ୱରରେ ତ ପିଜି ପିଜି କରିବି ବୋଲିଁ ଛାଡିଲି କିନ୍ତୁ ଟିକେ ଏବେ ଡିସାଇଡ କରି ତାହାନେ କୋଉଥିରେ ପିଜି କରିବି ହିଁ
ହୁଁହୁଁ ହଁ ତମର ଯୋଉଟା ସବୁଠୁ ମାନେ କମ ମାନେ ଯୋଉଟା ସବୁ ସବୁଠୁ ମାନେ ଭଲ ସବଜେକ୍ଟ ମାନେ ସେଇଟା ନେଇକି କରିବ।
ମାନେ ମୋର ଗ୍ରାଜୁଏସନ ବିଟେକ ଆଇ ଟି ଏମ ଥିଲା।
ସାବଇନ୍ସ ରେ ମାନେ କରିଦିଅ ପିଜି
ହଁ ତାର ବି ତ ବହୁତ ସାରା ଜିନିଷ ଅଛି ନାଁ ତ ସେଇଥିଲାଗି ଟିକେ ଆ କଣ ହଉଛି ଆଉ ଟାଇମ ଅଛି ଦେଖାଯାଉ। ଆଉ ଜବ୍ ତ କରିଥିଲି ପୁଣି କରିଦେବି। ଏବେ ତ ଘରେ ଅଛି ଆଉ ଏବେ ମୁଁ ବୋଧେ କେତେ ମାସ ହେଲାଣି ଆଉ ଘରେ ଅଛି ଏବେ। ଆଉ ତମ ଆଡେ ଯାଇବି ବି ହଉନି।
ହଁ। କେତେ ଜଲଦି ସବୁ ଟାଇମ ଗୁଡା ସରି ସରି ଯାଉଛି ମାନେ ମୋର ମୋର ଏବେ ବିଶ୍ଵାସ ବି ହଉନି ମୋର ପ୍ଲସ ଥ୍ରୀ ସରିଗଲାଣି। ହଁ ମତେ ମୁଁ ଆସୁଥିଲି ସେଦିନ ବସ ରେ ଯେବେ ଆସିଲି ମାନେ ଘରୁକୁ ସିଏଲସି ନେଇକି ମତେ ବସ ରେ ଜଣେ ପଚାରଲେ ଏମିତି ପଚାରିଲେ ମାନେ ମୋ ପାଖରେ ବସିିଥିଲେ ତ ମତେ ପଚାରିଲେ ମାନେ ଏମିତି କୁଆଡେ କଣ ଯାଇ ମୁ କହୁଥିଲି ମତେ ମତେ କହିଲେ ଆଉ ମୁଁ ତାଙ୍କୁ ମିଛରେ କହିଦେଲି ଆଉ ମୁଁ କହିଲି ଦେଖିଆ କହେ ମାନେ ମତେ ପଚାରିଲେ କଣ ପଢୁଥିଲ କଣ ମୁଁ କହିଲି ମୁଁ ପ୍ଲସ ଟୁ ପଢିଚି।
ଆଚ୍ଛା।
ହଁ ତ ମତେ ମଜା ଲାଗେ ଏମିତି କହିବା ପାଇଁ।
ମୁଁ ତ ମୁଁ ତ ବହୁତ ଜଣଙ୍କୁ କହିଥିଲି ଯେତେବେଳେ ମୁଁ ମୋର ପ୍ଲ ପ୍ଲସ୍ ଥ୍ରୀ ସରିଲାଣି କି ପ୍ଲସ ଟୁ ସରିଲାଣି ମୁଁ ଏତେବେଳେ କହିଥିଲି ସେ କହିଲା ଆରେ ତୁ ଏତେ ବଡ ହେଇଗଲୁଣି ମାନେ ମତେ ଲାଗୁନି ମ ମିଛ କଥା କହୁଛୁ ତୁ ଦଶମରେ ପଢୁଛୁ ଏମିତି ସବୁ।
ଉଁ ହଁ ଏଠି ବି ଗାଁ ରେ ବି ସମସ୍ତେ ସେଇଆ କହନ୍ତି ମାନେ ଆକ୍ଚୁଆଲି ମାନେ ମାନେ ବଢିଯାଉଚି କ୍ଲାସ୍ ବଢିଯାଉଚି କିନ୍ତୁ ହାଇଟ୍ କମି ଯାଉଚି ମୋର।
ହଁ ହାଇ ହାଇଟ ଆଉ ହେଲଥ ତ ଏ ମାନେ ରହୁନି ନା ଏବେ ବାହାରେ ଯୋଉ ସବୁ ପିଲା ସେମାନେ ସବୁ ମାନେ ଟିକେ ତାଙ୍କ ହାଇଟ ରେ ବି ବହୁତ ଅଧିକ ଆଉ ୱେଟ ମାନେ ଇଏରେ ବି ମାନେ ହେଲଦିରେ ବି ପୁରା ମୋଟା ଟିକେ ମାନେ ମୋଟା ନୁହେଁ ମାନେ ଟିକେ ସାଉଣ୍ଡ ହେଲ୍ଥ ମାନେ ଭଲ ବାଲା। ତ ସେଥିଲାଗି ତ ଲାଗୁଚି ୟାରେ ରୋଗିଣା ଛୁଆ ଟା କଣ ପଢିଥିବ।
ସେଇଆ ଆଉ।
ଆଚ୍ଛା ଆଉ ସବୁ କଣ ମାନେ
ଆଉ ଏବେ କଣ ମାନେ ତମେ ଘରେ ରହିକି ରୋଷେଇ କର।
ରୋଷେଇ ମୁଁ ତ ସବ ମାନେ ରୋଷେଇ ତ ମୁଁ ପ୍ରାୟ କହିଆକୁ ଗଲେ କରୁନି କେତେବେଳେ କେମିତି ଗୋଟେ କରିଦିଏ ଆଉ।
ହୁଁ ହୁଁ।
ମାନେ ମୁଁ ସେଠି ତ ଯେତେବେଳେ ରହୁଥିଲି ସେଠି ରୋଷେଇ ଫୋଷେଇ କରି ଖାଉଥିଲି। ମାନେ ମୁଁ ବୋଧେ କେତେ ପାଞ୍ଚ ବର୍ଷ ଭଳିଆ ରୋଷେଇ କରିଚି ମାନେ
ନିଜେ ବାହାରେ ତମେ ଯୋଉ ପ୍ଲସ୍ ଥ୍ରୀ କରୁଥିଲ ହସ୍ ଲରେ ରହୁଥିଲ ନା ଏମିତି ରୁମ ନେଇକି ରହୁ
ନା ନା ହଷ୍ଟେଲ ନାଇଁ ମୁଁ ରୁମ୍ ନେଇକି ରହୁଥିଲି। ବାହାରେ ତ ସେଥିଲାଗି ସେଠିକି ବି ରୋଷେଇ କରିଆ ହଁ ହଁ ସେଠି ରୋଷେଇ କରେ ତାପରେ ଏଇଟି ଏଁ ଯୋଉ ଜବ କଲା ପରେ ସେଠି ବି ରହୁଥିଲି ମେସରେ ରହୁଥିଲି ସେ ଟିବି ରୋଷେଇ କରି କରିଥିଲି। ସେଠି ଅବଶ୍ୟ ମାନେ କ୍ୟାଣ୍ଟିନରେ ଖାଇଦିଏ ମାନେ ବହୁତ୍ ଟାଇମ୍ ଆଁ ଆଁ କିନ୍ତୁ ରୋଷେଇତ କରେ।
ହଁ ହଁ। ଆମରତ ଯେତେବେଳେ ହଷ୍ଟେଲରେ ରହୁଥିଲେ ମାନେ ପ୍ଲସ୍ ଟୁ ରେ ମୁଁ ରେସିଡେନ୍ସି ସେଲେ ପଢୁଥିଲି ତ ମାନେ ସେଟି ଖାଇବା ମାନେ ଚାରି ଟାଇମ୍ ଦିଅନ୍ତି ଆଉ ବହୁତ୍ ଭଲ ଖାଇବା ଦିଅନ୍ତି ସେଇ ଭଲ ଖାଇବା ଦେଇକିବି ଆମକୁ ଭଲ ଲାଗେନି କାହିଁକିନା ହସ୍ ଟେଲ ଖାଇବା ଯେତେ ଭଲ ଦେଲେବି ମାନେ ମା ମାନେ ମନରେ ଗୋଟେ ସାଟିସଫାଏ ହୁଏନି ମାନେ ସେଟାକୁ ନେଇକି ଇଏ ହୁଏନି ତ ସେ ଏମିତି ହଉଥିଲେ ତାପରେ ସେଠି ଆମକୁ ଜଣେ ସାର୍ କହିଥିଲେ ତମେ ଏଇ ଖାଇବାକୁ ଏମିତି କହୁଚ ମାନେ ଏମିତି ହଉଚ ତମେ ଲେଖିକି ନେଇ ନିଅ ତମେ ୟା ପରେ ଯୋଉବି ଜାଗାକୁ ଯିବ ତମେ ୟାଠୁ ଭଲ ଖାଇବା କେ
ଇୟାଠୁ ଭଲ ଖାଇବା ପାଇବନି
ହଁ ଆଉ ତାପରେ ଉ ଶୟଳବାଳା ଯେତେବେଳେ ଆସିଲି ତା ହଷ୍ଟେଲ ଖାଇବା ଭାଇ ଛାଡ଼ ମାନେ କେତେ କଷ୍ଟ ଭତରେ ସବୁ ଛୁଆ ଖାଆନ୍ତି ସେଖାଇବା ଆମେ ମାନେ ତିନି ଚାରି ମାସ ପୁରା ଖାଇବା ନ ଖାଇଚୁ କହେଲେ ଚଳେ ତାପରେ ଯେତେଳେ ଇଣ୍ଡକ୍ସନ ଦେଲେ ଗୋଟେ ଗୋଟେ ଗ୍ୟାସ୍ ଦେଲେ ଇଣ୍ଡକ୍ସନ ଦେଲେ ତାପରେ ସବୁ ନିଜେ ବନେଇଲୁ ମାନେ ସବୁ ଟାଇମ୍ତ ନିଜେ ବନେଇ ପାରିବୁନିନା କ୍ଲାସ୍ ଯିବୁ ସବୁ କାମ କରିବୁ ତ ଟାଇମ୍ ହବନି ତ ଖାଲି ସକାଳ ଖାଇବା ଆଉ ବେଳେ ବେଳେ ସକାଳ ସନ୍ଧ୍ୟା ଖାଇବା ମାନେ ରା ତି ଖାଇବା ବନେଇଦଉ ମାନେ ରୁଟି ଦିଅନ୍ତି ସେ ଆଉ ତାଷହିତ ସାଇଡ଼ ଖାଇବା ଯାହା ଆମେ ସବୁ ବନେଇ ଦଉ ଆଉ ନହେଲେ ପ୍ରାୟ ଟାଇମତ ଖାଇବା ପାଇଁ ପଡ଼ିବନିତ କଷ୍ଟରେ ପ୍ଲସ୍ ଥ୍ରୀଟା କ ଟିଚି ଖାଇବା ଖାଲି ଖାଇବା ଜିନିଷକୁ ନେଇକି ହାଲୋ।
ହଁ ଶୁଣୁଚି ବା ଶୁଣୁଚି କୁହ ତମ ଦୁଃଖ କାହିଁଣୀ?
ହଁ ବା ହଷ୍ଟେଲ୍ ମାନେ ଗଭମେଣ୍ଟ ହଷ୍ ଲେ ବହୁତ୍ ଖତରା ଖାଇବା ଦିଅନ୍ତି।
ହଁ ଯାହାବି ହେଲେ ଗଭର୍ଣମେଣ୍ଟ ହସ୍ପିଟାଲତ ସେଇୟାହିଁ ଦେବେ କିନ୍ତୁ ସବୁ ଇଏ ଦିଅନ୍ତିନି ମାନେ ରେଭନ୍ସାରେତ ଭଲ ଖାଇବା ଦିଅନ୍ତି ମୁଁ ଏତିକି ଦେଖିଥିଲି ଶୁଣିଥିଲି ରେଭେନ୍ସାରେ ବହୁତ୍ ସାରା ମାନେ ହଷ୍ଟେଲ ଅଛିନା ତକିଛିଟା ହଷ୍ଟେଲରେ ଭଲ ଖାଇବା ଦିଅନ୍ତି କି କିଛିଟା ହଷ୍ଟେଲରେ ଭଲ ଦିଅନ୍ତିନି ତ ବହୁତ୍ ସାରା ହଷ୍ଟେଲ ଅଛି ଦିଅନ୍ତି ଭଲ କିନ୍ତୁ ଗଭର୍ମେଣ୍ଟ ହଷ୍ଟେଲତ ଯାହାବି ହେଲେ ସେଇଆ ତମେ ଆଉ ଅଧିକ କିଛି ଏସପେକ୍ଟ କରିବନି ହାଲୋ। ହାଲୋ।